ଉଁ।
ହାଲୋ ଦିଦି ବାବୁ ଆପଣଙ୍କ ଖବର କଣ?
ହଁ ସେମିତି ଭଲ ଆଉ।
ଆଉ ଏତେ ଦିନ ପରେ କଲା ଆଉ କଣ ଖବର ପଢାପଢି କୋଉ ଯାଏ ହେଲା।
ହଁ ପଢାପଢି ତ ଏବେ ଗ୍ରାଜୁଏସନ ସରିଚି।
ଉଁ।
ଆଗୁକୁ ଗୋଟେ କଣ କରିବା ଆଉ।
ଆଉ ଦେହ କେମିତି ଅଛି?
ହଁ ସେମିତି ଭଲ ଆଉ ଏଠି ତ ପାଗ ପରିବର୍ତ୍ତନ ହଉଚି।
ହଁ ଆଉ ଆଉ। ଆଉ ତମ ଏରିଆରେ ପାଗ ପରିବର୍ତ୍ତନ ହଉଛି ମାନେ ଏବେ ଯୋଉ ଆମର ତ ଆଜି ଏ ଟିକେ ବର୍ଷା ଜୋର ସେ ହେଇଥିଲା ତମର ସେଠି କେମିତି ଥିଲା?
ନାଇଁ ଆମର ଟିକେ ପାହାଡ ଏରିଆ ତ।
ହୁଁ।
ହୁଁ ଆମର ଏଠି ବର୍ଷା ଏତେ ହୁଏନି ବହୁତ୍ ଗରମ।
ଓହୋ ବହୁତ୍ ଗରମ ନା ତା ଆଜି କେତେ ଡିଗ୍ରୀ ସେଲସିଏସ୍ କି?
ଆମର ଆଜି ନାଇଁ ଦଥାପି ଏତେ ବି ନୁହେଁ ଏଇ ଟିକେ ଘୋରା ଘୋରା ଟାଇପ୍ ର କରେ ଆଉ ବର୍ଷ ବର୍ଷା ଏଇଠି ଟୋଟାଲ ଜମା ହୁଏନି।
ଅ ହଁ।
ହଁ ତମ ସିଆଡେ ଗରମ ହଉଚି?
ହଁ ସେମିତି ଥାର୍ଟି ଫାଇଭ୍ ଡିଗ୍ରୀ ଥାର୍ଟି ସିକ୍ସ ଡିଗ୍ରୀ ସେଲସିୟସ୍ ଭଳିଆ ହଉଛି ଗରମ ଏପଟେ ଆଉ
ଓହୋ କାହିଁ ଗଛ ଫଛ ନାହିଁ କି?
ହୁଁ ଗଛ ବଛ ଥିଲେ ବି ଏପଟେ ତ ଜାଣୁଛୁ ଆଜିକାଲି ସମୟରେ ସମସ୍ତେ ଘର ପାଇଁ ଗଛ ହେରିକା ହାଣି ହୁଣି ଦେଉଛନ୍ତି ଯାହାଦ୍ୱାରା କି ଆ ବାୟୁମଣ୍ଡଳ ତ ପ୍ରଦୂଷିତ ହଉଚି ପବନ ଆଉ ଆ ଜଳ ପ୍ରତିବତ ଏମିତି ହେଉଛି ଆଉ।
ହଁ ହଁ।
ଆଉ କେବେ ଆଉ ଆଜ୍ଞା।
କହିଲି କଣ ଖାଇଥିଲ?
ହଁ ଆଜି ଖିଆ ପିଆ ହେଇଥିଲା ଭାତ ଆଉ ହରଡ ଡାଲି ଆଳୁ ପୋଟଳ ଭଜା ଉ ଆଉ ଦହି ବାଇଗଣ ଆଉ
ଉଁ ଆଜି ଶନିବାରେ ଅଛି ନା।
ଉଁ ଶନିବାର ଥିଲେ ମୁଁ ମଙ୍ଗଳ ବାର ଆଉ ଶନିବାର ଆମିଷ ଖାଏନାହିଁ।
ଓହୋ।
ଉଁ ଆଉ ତମର କଣ ଆଜି ଖିଆ ପିଆ ହେଇଥିଲା? ହଁ ମୁଁ ହନୁମାନ ଭକ୍ତ ନୁ ହନୁମାନଙ୍କ ସେଇ ଆଉ।
ଓହୋ। ଆ ଆମର ବି ସେଇଆ ହେଇଥିଲା ଏଇ ଭାତ ଡାଲି ଶାଗ ଭଜା।
ପୋଟଳ ଆଳୁ ଚିପ୍ସ ହେଇଥିଲା ଆଉ
ହଁ ଭଲ ଓଡିଆ ଖାଦ୍ୟ ଖାଇସ ଆଉ
ହଁ ହଁ ଓଡିଆ ତ ଆଉ ଓଡିଆ ଖାଦ୍ୟ ଖାଇବୁନି।
ହଁ ଆଉ ଫ୍ୟାମିଲିଙ୍କ ଦେହ କିପରି ଅଛି?
ହଁ ସମସ୍ତେ ଭଲ। ତମର ସମସ୍ତେ ଭଲ ତ?
ହଁ ଭଲ। ଆଉ ତମର ଯୋଉ ଘର ତମର କୋଉ ଏରିଆରେ ଯାଉଛି କୋଉ ସିଟି?
ଆମର ଏଇ ଢେଙ୍କାନାଳ।
ଢେଙ୍କାନାଳ ଆଉ ପ୍ଲସ ଥ୍ରି ଯୋଉ ଗ୍ରା ଗ୍ରାଜୁଏସନ୍ କରିଥିଲ କେଉଁଠି କୋଉ କଲେଜରେ କରିଥିଲ?
ମୁଁ ଏଇଠି ଆମର ଗୋଟେ ଅଛି ମାର୍ଷଘାଇ କଲେଜ ସେଇଠି କରିଥିଲି।
ହଁ ଆଉ ଏପଟେ ରା ମାରିବାକୁ କେବେ ଆସିଛନ୍ତି ଆପଣ?
ହଁ ମୋର ସେପଟେ ମାମୁଁ ଘର ଅଛି ତ ମୁଁ ଯାଏ।
ଅ ହ ଆଉ ଏପଟେ ରାମରେ ପାରାଦୀପ ସି ବିଜ୍ ଏପଟେ ବୁଲାବୁଲି କରିୁଛନ୍ତି କେବେ?
ହଁ ବହୁତ ବର୍ଷ ତଳେ ମାନେ ପାଞ୍ଚ ଛଅ ବର୍ଷ ତଳେ ଯାଇଥିଲି ଏବେ ଆଉ ଯାଇନି।
ହୁଁ ହୁଁ ଆଉ ସେପଟେ ଗଲେ ବି ଭଲ ଲାଗେ ଏପଟେ ଆ ଜିନ୍ଦାଲ ଗୋଟେ ପ୍ଲାଣ୍ଟ ଅଛି ସେପଟେ ଏମତି ମହାବୀର ଅଛି କୁଜ ଗାଡି ମନ୍ଦିର ଅରିକା ଅଛି ଭଲ ଲାଗେ ଆଉ ଆମର ଏପଟେ ଗୋରେଖନାଥ ମନ୍ଦିର ଯେମି ତି ଆମ ଜଗତସିଂହପୁର ଯୋଉ ଡିଷ୍ଟ୍ରିକ୍ଟରେ ଆ ହଁ ଗୋରେଖନାଥ ଶାରଳା ମା ମନ୍ଦିର ଏପଟୁ କେବେ ଆସୁଛନ୍ତି ବୁଲାବୁଲି କରିବାକୁ?
ହଁ ଆମର ଗୋଟେ ଶାଳ ମନ୍ଦିରଙ୍କ ମନ୍ଦିରରେ ଗୋଟେ ପୂଜା ଥିଲା ଆମେ ଯାଇଥିଲୁ।
ଅ ହ।
ହଁ ଭଲ ମନ୍ଦିର।
ହଁ।
ତମ ଘର ଟା କଣ ଅଛୁ ଆମର ନିର୍ମାଳା ଠାକୁରଙ୍କ ପାଖରେ ତ।
ଆପଣଙ୍କ ଘର?
ଏ ତମ ଘର।
ନାଇଁ ନାଇଁ ଆମ ଘର ତାରପୁର ବର୍ତ୍ତି
ଓ ହୋ।
ହୁଁ ଆମର ଏପଟେ ରଗୁନାଥପୁର ସାଇଡ୍ ଆଡ଼େ ଘର।
ଓ ହୋ।
ହୁଁ।
ଆଉ ତମ ସେଠୁ ଏ ସବୁ କଣ ଭଲ ଏବେ?
ହଁ ଆମର ଏ ପଟେ ଭଲ। ଆଉ ଏବେ ତ ଯେପରି ଯୋଉ ଖରା ହଉଛି ଦିନ ବେଳା ମାନେ ବର୍ଷା ଦିନ ସମୟ ଆସିଲାଣି କିନ୍ତୁ ଖରା ଏପର୍ଯ୍ୟନ୍ତ ବି ହଉଛି ଚାରିଟା ବେଳେ ଯୋଉ ଜୋର ତୁଫାନ ପବନ ହଉଛି ଜୋରସରେ ଯେ, ଆ କରେଣ୍ଟ ପଳେଇଲେ ଆସିଲା ବେଳକୁ ବହୁତ ଡେରି ହଉଛି। କିପରି ଭାବରେ ହେଉଛି ଅସୁବିଧା?
ହଁ ହଁ ତମର କଣ ଜଙ୍ଗଲି ଏରିଆ?
ନାଇଁ ନାଇଁ ଜଙ୍ଗଲ ଏରିଆ ନୁହଁ କିନ୍ତୁ ଯାହା ବେଲେ ଗଛ ପଛ ମେନ ରୋଡ ଆଡେ ଆ କଟିଗଲେ ତ ଅସୁବିଧା ନା।
ହଁ।
ଆଉ ଆମର ଏପଟେ ଜଣେ ଭାଇ ଅମଁ ଭାଇ ଯିଏ ଥିଲେ ରାମରେ ତ ଆପଣ ବି ବୋଧେ ଜାଣିଥିବେ ତାଙ୍କୁ।
ହଁ ହଁ ଜାଣିଛି।
ହଁ ହଁ। ତାଙ୍କର ବି ଆମର ଆମ ଘର ପାଖାପାଖି।
ଓ ହୋ।
ଆଉ, ତାଙ୍କ ଘର ବି ସେମିତି ଆମର ଏପଟେ ଯେମିତି କରେଣ୍ଟ ପଳେଇବ ତାଙ୍କର ବି ସେପଟେ ସେମିତି କରେଣ୍ଟ ପଳେଇବ। ଏଇ କଥାବାର୍ତ୍ତା ଆଉ।
ଓହୋ କରେଣ୍ଟ ର ଟିକେ ବହୁତ ଅସୁବିଧା ନା।
ନାଇଁ ଅସୁବିଧା ଏତେ ନାଇଁ କିନ୍ତୁ ଯାହା ବିହେଲେ ପବନ ଜୋରସେ ହେଲେ କାଟିଦେବେ। କରେଣ୍ଟ।
ହଁ।
ଆଉ କୁଆଡେ ବୁଲାବୁଲି ପ୍ଲାନିଂ ନାହିଁ ଯିବାର ପିକନିକ୍ ଏମିତି କିଛି।
ହଁ ଏଇ ଆମର ରଥଯାତ୍ରା ତ ପାଖେଇ ଆସିଲାଣି ଟିକେ ପୁରୀ ଯିବା ଆଉ।
ହଁ ପୁରୀ ପୁରୀ ବି ଭଲ ଲାଗେ ଯିବାକୁ ଠାକୁରଙ୍କ ପାଖକୁ ଦର୍ଶନ କରିବାକୁ। ଆଉ ତମେ କେତେଥର ଗଲାଣି ପୁରୀ।
ହଁ ମୁଁ ତ ମୋର ପ୍ରତିିବର୍ଷ ନିହାତି ଦି ଚାରି ଥର ଖଣ୍ଡେ ଯାଏ।
ହଁ ଭଲ ଠାକୁରଙ୍କ।
ହଁ ଡୋରି ଲାଗେ ଆଉ।
ହଁ ଡୋରି ଲାଗିଲେ ତ ଠାକୁରଙ୍କ ପାଖକୁ ନ ଚାହିଁଲେ ଅଟୋମେଟିକ ଡୋରି ଲାଗିଲେ ତ। ପଳେଇ ହେବ।
ହଁ ସେମିତି ଆମର। କଣ ପ୍ଲାନିଂ କଲେ ତମେ ଯାଇପାରିବନି ହଠାତ୍ ସିଏ ଗୋଟେ କଣ କରିବ ଯେ ତମେ ଏଇଠୁ ବସଥିବ ଉଠିକି ଯିବ।
ହଁ ନିହାତି।
ହଁ।
ଆଉ ସେ ଠାକୁରଙ୍କ ପାଖରେ ଯୋଉ ଖାଜି ବହୁତ ଭଲ ଲାଗେ ସେ ଖାଜି।
ହଁ।
ମୁଁ ଯେତେ ଥର ଯାଏ ଠାକୁରଙ୍କ ପାଖକୁ। ଖାଜି ଯା ବିହେଲେ ଏକ କେଜି କି ଦି କେଜି ଖଣ୍ଡେ ନେଇକି ଆସ ଘରକୁ। ଆଉ ହଁ।
ଆଉ ତମେ ଯିବନି ପୁରୀ ଏବେ।
ଏବେ ରିସେଣ୍ଟଲି ହବ ଏଇ ଦୁଇ ତିନି ମାସ ତଳେ ଯାଇଥିଲି ତ।
ଓହୋ ଏ ରଥଯାତ୍ରା ଆସିଲାଣି ଯିବ ନା ଆଉ।
ହଁ ରଥଯାତ୍ରାରେ ଯାଇ ହବନି ସେ ଯୋଉ ଭିଡ ହବ। ଅସୁବିଧା ହବ ଯିବାକୁ। ହଁ ବଡ ପିଲା ହେଇଛି ହଁ ଏକୁଟିଆ ଯିବି କିଛି ଅସୁବିଧା ନାହିଁ ଯାହା ବି ହେଲେ ଏଇକା। ଏଜ୍ ତ ଏତେ ଅଧିକା ନୁହେଁ ଯେ ଘରେ ଛାଡିଦେବେ ଯାହା ବି ହେଲେ ତ କାହା ସାଙ୍ଗେ ଯିବାକୁ ପଡିବ ତା ଦେହରେ। ପୁଣି ଭିଡ଼ ଯେମିତି ଯେ କୋଉଠି ହଜି ହାଜି ଯିବ ଘରେ ଜାଣିଥିବ ଘର ଲୋକଙ୍କର କଣ କଥାବାର୍ତ୍ତା। ଏ ଯିବୁ କଣ। ଫାଙ୍କା ବେଳ ହଉ ଯିବ ଆଜିକାଲି ତ ପୁରୀରେ ଯେତେବେଳେ ଯିବ ସେତେବେଳେ ଭିଡ଼। କେବଳ ପର୍ବପର୍ବାଣୀ ଛାଡିଦେଲେ ଫାଙ୍କା।
ହଁ।
ନାଇଁ ଦିନକୁ ଦିନ ଲୋକମାନେ ବୁଝିପାରୁଛନ୍ତି ଭଗବାନଙ୍କର ମହିମା ତ ସେଥିପାଇଁ ସବୁଦିନ ଯାଉଛି।
ହଁ। ଆଉ ଏବେ ମଝିରେ ମଝିରେ କଣ ହବ ବୋଧେ ରିସେଣ୍ଟଲି ବର୍ଷେ ଖଣ୍ଡେ ହବ ମଝିରେ ଗୋଟେ। ପୁଅ ନା ଯୋଉ ଗୋଟେ ବାପା। ତା ହସ୍ପିଟାଲ ରୁ ଆଣିକିନା ଠାକୁର ପାଖକୁ ନେଇ ଆସିଥିଲା ମଝିରେ ସୋସିଆଲ ମିଡିଆରେ ଭାଇରାଲ ହେଯାଇଥିଲା ଦେଖିଛ ଟି। ହଁ।
ହଁ ହଁ ଛୋଟ ଛୁଆଟିଏ।
ହଁ। ଅ ଠାକୁରଙ୍କ ପାଖକୁ ଏତେ ଭକ୍ତିରେ ଡାକିଲେ ଯେ ସେ ସେ ପୁଅ ନା ଝୁଅ ଥିଲା। ମୋର ମନ ପଡୁନି। ହଁ ଏତେ ଭକ୍ତିରେ ସେ ଠାକୁରଙ୍କୁ ଡାକିଲେ ସେ ବାପ ଜଣଙ୍କ। ମାନେ ଖୁସି ଭଗବାନ ପୁରା ତାଙ୍କୁ। ଉପରେ ମାନେ ଚିରଉପକୃତ ହେଇକିନା ତାଙ୍କୁ ସାହାଯ୍ୟ କଲେ ଯାହା ଦ୍ଵାରା କି ସେ। ସବୁ ବର୍ଷ ବି ଆସୁଛନ୍ତି ସେମିତି।
ହଁ ଯିଏ ଥରେ ଉପକାର ପାଇଲା ଜଣଙ୍କ ଠୁ ସେ ତ ନିଶ୍ଚୟ ଯିବା କଥା ନା।
ହଁ।
ବେଇମାନ କଲେ କଣ ଭଗବାନ ସହିବେ କି।
ନାଇଁ ନାଇଁ।
ହଁ।
ତ କୋଟି କୋଟି ଆସୁଛନ୍ତି ଲୋକ ଆଉ ଏବେ ତ ବେଶୀ ବିଦେଶୀ ମାନେ ଆସିବେ।
ହଁ ଫରେନର ଲୋକ ଆସୁଛନ୍ତି ବାହାର ଦେଶରୁ।
ହଁ କାରଣ କାରଣ ତାଙ୍କୁ ତ ଆମକୁ ଅଣ ହିନ୍ଦୁ ମାନଙ୍କୁ ପ୍ରବେଶ ନାହିଁ ନା ମନ୍ଦିର ଭିତରକୁ।
ହଁ ସିଏ ବାହାରେ ଯାହା ଫଟୋ ଉଠେଇକିନା ସବୁ ଏମିତି କରିକିନା ଯା ରିଲରେ କରିକିନା ଯାହା ସୋସିଆଲ ମିଡିଆ ଛଡିକିନା ଏମିତି ଅପଲୋଡ଼୍ କରୁଛନ୍ତି।
ହଁ ଏବେ ତ ସେଏ ଟୋଟାଲ ଦେଖିବେ ଆଉ।
ଆଜିକାଲି ତ ଠାକୁରଙ୍କ ପାଖକୁ ଯେତିକି ଭକ୍ତି ନହି ସେତିକି ଟେ କ୍ୟାମେରା ଭିଡିଓ ଦିଏ ଭିଡିଓ ଅନ୍ କରିକିନା ହାତ ଯୋଡିକିନା ସେତେ ଆହୁରି କରୁଛନ୍ତି ଲୋକମାନେ।
ଆଁ ହଁ। ଆମର ପୁରୀ ମନ୍ଦିରରେ ଏତେ ବି ରହିକି ପ୍ରଶାସନ ରହିକି ବି ଲୋକ ଫୋନ ନେଇକି ଯାଉଛନ୍ତି।
ହୁଁ ପଇସା ଦେଲେ ତ ସମସ୍ତେ ରାଜି ହେବେ।
ହଁ। କଣ ଦରକାର ଭଗବାନଙ୍କୁ ତ ଡାକିବ କଣ ଫୋନ ନେଇ ଗଲେ କଣ ଶୁଣିବେ ବହୁତ
ହଁ ଆଉ ରାତିରେ ଆଜି କଣ ଖାଇବା ପିଇବା ହବ।
ଆ ରାତିରେ ଆମର ଇଏ ରୁଟି ସନ୍ତୁଳା ଘିରା ହବ ଆଉ।
ହଁ। ଆଉ ଏବେ କୋଉଠି ମାମୁଁ ଘରେ ଅଛ ନା ନିଜ ଘରେ ଅଛ ଏଇନା?
ନାଇଁ ଏବେ ମାମୁଁ ଘର ଆସିଥିଲି ବୁଲିବା ପାଇଁ।
ଓହୋ।
ହୁଁ। ଆଉ ତମର ପଢାପଢି ସରିଲାଣି?
ନାଇଁ କା ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ବା।
ଓହୋ ହଁ ତମର ତ ଏବେ ବହୁତ ମାନେ ଇଣ୍ଟର୍ନସିପ ବଗ କଣ ଦଉଛନ୍ତି ନା କଣ ବା
ହଁ ଏବେ ମଝିରେ ଯୋଉ ଯାଇଥିଲୁ କଲେଜ କୁହନି ଯୋଉ ଅସୁବିଧା ଖରା ହଉଥାଏ ଆମକୁ ସାର୍ କହୁଥାନ୍ତି ଆ ଆଜି ଏତିକି ଘର କରିବ ଆସିବ ଯାହା ବେଲେ ତାଙ୍କ ଘରକୁ ଯାଉ କିଏ ଭାବୁଥାନ୍ତି ଇ ଏଇରେ ତ ଜାଣିଥିବ କଲେଜ ପିଲା ଆଉ ହଁ ସ୍କୁଲ ଟିଚର ମାନଙ୍କ ଭିତରେ ବହୁତ ଫରକ ଏଇ ଇଏ କଲେଜ ପିଲା ଆଇଛନ୍ତି। ବାତରା କରିକା ହେଇଥିବେ ଆସିକି ଆମକୁ ପଚାରୁଛନ୍ତି ନଥାନ୍ତି ଘରେ ଏମତି? ଏମିତି ମାନେ ଆଙ୍କ ମାଇଣ୍ଡ ହଁ ସିଏ ଆମ ବହୁ ଅସୁବିଧା ହଉଥାଏ। ପିଲା କହୁଥାନ୍ତି ସେଗୁଡ଼ାକ କିଛି ନାହିଁ ଏବେ ବା ଆସିଥିଲେ। ସ୍କୁଲ ରୁ ଆସିଥିଲେ ଘର ଇଏ କରିକି ଗଲେ ପୁଣି ତମେ କଣ କରିକି ଗଲ। ଏ ଯୋଉ ଦୁନିଆ କଥା ତା କିଏ କାହା ଘରେ କାହା କ କହିବ ଆଉ
ହଁ ହଁ କହ ତମର କ ସେଥିରେ କଣ? ପଇସା ଏଇରା ମିଳେ ନା ଏମିତି ଖାଲି ପ୍ରୋଜେକ୍ଟ ପାଇଁ ଚାଲିଛି?
ପ୍ରୋଜେକ୍ଟ ପାଇଁ ଆମକୁ ଆମର କଣ କରୁଛନ୍ତି ଗୋଟେ ଗଭର୍ଣମେଣ୍ଟ କଣ କରିଦେଇଛି ମୋହନ ମାଝି ଆ ପାଞ୍ଚଶହ ମାର୍କ ଛଅଶହ ମାର୍କ ଛଅଶହ ମାର୍କରୁ ଇଏ ଶହ ମାର୍କ ଏକ୍ସଟ୍ରା ସା ଟ ଦେଇ ସାରିଲେଣି ଆମେ ଯାଇଥିଲୁ ଏଇ ହବ ଅ ବୁଦ୍ଧ ମଙ୍ଗଳବାର ହଁ ଏଇ ମଙ୍ଗଳବାର ଯାଇଥିଲୁ।
ଓହୋ।
ସାର୍ଟିଫିକେଟ ଦେଲେ। ଦିଟା ଦେଇଛନ୍ତି ଗୋଟେ ସାର୍ଟିଫିକେଟ ଆଉ ଗୋଟେ କଲରର ଭଳିଆ ଗଟେ ପେପର ଗୋଟେ ଦେଇଛନ୍ତି। ତାକୁ ଯେତେବେଳେ ଆମର ଏକ୍ଜାମ ହବ ସେତିକବେଳେ ସେ ପେପରଟା ଦିଆହବ ଶହେ ମାର୍କ ଏକ୍ସଟ୍ରା ଆଡ୍ ହବ। ପାସ ମାର୍କ ଆ ସବଜେକ୍ଟ ଆଉ।
ସରକାର ତ ବୁରା ଏନ୍ତି ଇଏ ବ୍ୟବସ୍ଥା କରିସାରିଲାଣି ଆଉ।
ହୁଁ। ହୁଁ। ଆଉ କଣ?
ଅ ହଉ ତମେ ଯାଅ କଣ କରିବ ଆଉ।
ହୁଁ ହୁଁ।
ହଁ।
ଆଉ କଣ କହୁନ?
ନାଇଁ ଆଉ ଗୋଟେ କଲ୍ କର କରିବା କାରଣ କଲ ଟା ଟିକେ କଟି ଯାଉଛି ତ।
ଅ ଏଗାର ମିନିଟ୍ ହେଇଯିବ।
ହଁ ନାଇଁ ସେ ତଥାପି ହେଲା ବେଳକୁ ଆମର ହଉନି ସାଡେ। କଟି ଯାଉଛି ପିଲାଙ୍କର।
ଓ ଆପଣଙ୍କ କଟି ଯାଉଛି?
ହଁ।
ଓ ଆଉଥରେ ମୁଁ ଏବେ ରିସଣ୍ଟଲି ଏବେ କଲ୍ କରିବି ନା ଆଉ ଟିକେ ପରେ କଲ୍ କରିବି?
ଆଉ ଟିକିଏ ଦୁଇ ମିନିଟ୍ ଛାଡ଼ି କର।
ଓହୋ ହୋ।
ହଁ।